ହଁ ବୟସ ଅଛି ମୋର
ହୁଁ ହୁଁ ତମର ଆସଛି।
ଆଉ କଣ? ଆଉ କଣ କରୁଛ?
ମୁଁ ଏଇଠି ବୁଲୁ ଲି ବାହାର ଟିକେ ଆସିଛି।
ଓହୋ ହଁ ହଁ ମୁଁ ବି ଟିକେ ଭଲ ଆଉ ଘରେ ପବନ ଖାଉଛି ଫ୍ୟାାନ ତଳେ ଆଉ
ଉଁହୁ।
ଆଉ କଣ ଏବେ ରିସେଣ୍ଟ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ।
ମୁଁ ସେମିତି ରିସେଣ୍ଟ ଯାଇଥି ରସେଣ୍ଟ ବଡଦାକୁ ଯାଇନଥିଲୁ ତଥାପି ବଡଦାକୁ ଯାଇଥିଲୁ ମାନେ ପୁରୀ ଯାଇଥିଲୁ ରିସେଣ୍ଟ ସେଟା ନେକ୍ସଟ ଯୋଉ ଆସିଥିଲା ନା ନୂଆ ବର୍ଷ ନିୁଇୟର ଆଇଥିଲା। ନୁ ୟର୍ ସେଇ ନିୁ ୟର୍ କୁ ଯାଇଥିଲ୍। ଲୋ ପୁରୀ।
ଓହୋ ବଢି଼ଆ ହଁ ଜାଣିଛି ଜଗନ୍ନାଥ ମନ୍ଦିର।
ଡିସେମ୍ବର ଥାର୍ଟି ୱା ଡିସେମ୍ବରକୁ ଦିନ ଥାର୍ଟି ନାଇଁ ନାଇଁ ଥାର୍ଟି ୱ କି? ଥାର୍ଟି ଡିସେମ୍ବର ଦିନ ଆମେ ଏଇଠି ମାନେ ପାଟି ମାନେ ଭୋଜି ଭୋଜି କରିଥିଲୁ ନୂଆ ବର୍ଷ। ସେ ପାଇଁ ତାପରେ ସେମତି ଭୋଜି ଫୁଜି କରିକି କେକ୍ ଫେକ୍ କାଟିକି ସବୁ ରାସ୍ତାରେ ନୂଆ ହାପି ନିର ଲେଖିକି ସମସ୍ତେ। ନୂଆ ହାପି ନିୟର ଜଣେ ଜଣେଇ ବି ଥିଲୁ ଆଡଭାନ୍ସ। ତାପରେ ଏମିତି। ଖେଳି ଯାଇଥିଲୁ ଉପର ବଳେ ସବୁଦିନ କ୍ରିକେଟ ଖେଳି ଯାଉ ତ ସେଇ କ୍ରିକେଟ ଫିଲ୍ଡରେ ପ୍ଲନ୍ କଲୁ କି ନ୍ୟୁୟର କୁ ପୁରୀ ଯିବା ପାଇଁ। ମାନେ ଫାଷ୍ଟ ଦର୍ଶନ ଆମେ ନ୍ୟୁୟର କୁ ଶୁଭ ଆାରମ୍ଭ ଜଗନ୍ନାଥ। ଠାକୁର ଘର ଗୋଟେ କରିବି ବୋଲି।
ହଁ ପଡ଼ିଆ।
ତ ଥାର୍ଟି ୱାନ୍ ଡିସେମ୍ବର ଦିନ ପାଞ୍ଚଟାରେ ଆମ ଘର ପାଖରୁ ଷ୍ଟେସନ ଟା ପାଖ ତ ଆମେ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ବାହାରି ପଡ଼ିଲୁ ସମସ୍ତେ ମାନେ ସାଙ୍ଗସାଥି ଆଉ ଏମତି। ଦାଦା ଭାଇ ବାହାରି ପଇଲୁ ଠାକୁର ଦର୍ଶନ ପାଇଁ ଜଗନ୍ନାଥ ଠାକୁର ଦର୍ଶନ ପାଇଁ ଠାକୁରଙ୍କୁ ତ ସେଠି ପାଞ୍ଚଟା ଟ୍ରେନ୍ ରେ ବସିଲୁ ଟ୍ରେନ୍ ରେ ବହୁତ ଷ୍ଟିଡ଼ ଟ୍ରେନ୍ ବି ସେହି ଟାଇମ୍ ରେ ବହୁତ ଭିଡ଼ ଥିଲା ପ୍ରସ୍ ଥିଲା ତ ଟ୍ରେନ୍ ରେ ବସିକି ଠାକୁରଙ୍କୁ ଠାକୁରଙ୍କର। ଲାଗିଲା ତ ଆଉ ଗଲୁ। ସେନ୍ ରେ ବହୁତ ମଜାମସ୍ତି କରିକି।
ଶୁଭା ଯାଉଛି।
ହଁ ପୁରା ଭଲସେ
ପୁରୀ ଶେଷ ଆନେ ଓହ୍ଲାଇଲୁ ତାପରେ ପୁରି ଷ୍ଟେସନ ରୁ। ଓ ହୋ ଭାବୁଥିଲୁ ଅଟୋ ଭଡା କରିନା ମନ୍ଦିର ପାଖକୁ ପଳେଇବୁ ତ ଯେହେତୁ, ସେଦିନ ଏକତିରିଶ ତାରିଖ ଥିଲା ଏକତିରିଶ ତାରିଖ ଦିନ ରାତି ଦାଦା ମାନେ ଏକତିରିଶ ତାରିଖ ହେଇଥିଲା। ସେ ରାତି ବାର ଟା ପରେ ନ୍ଯୁଇୟର ଏକ ତାରିଖ ହବ।
ହୁଁ।
ତ ସେଇ ଷ୍ଟେସନ୍ ଟିକେ ସମୟ ରହିଗଲୁ ତା ପରେ ସେକ୍ସନ ବାହାରକୁ ଗଲୁ ଟିକେ ବୁଲିଲୁ। ଷ୍ଟେସନ୍ ବାହାରେ ବୁଲିଲୁ ଏ ଇଏ ଏ ବ୍ରସ ବି ନେଇନଥିଲୁ ମନେ ନଥିଲା ତ ତରବର ରେ ସାଙ୍ଗେ ସାଙ୍ଗେ ପ୍ଲାନିଙ୍ଗ କରିକିନା ବାହାରିଥିଲୁ ଖେଳରୁ।
ହୁଁ ହୁଁ।
ତ ବ୍ରସ୍ ଫ୍ରସ୍ କିଛି ନେଇନଥିଲୁ ସେଠୁ ବ୍ରସ୍ ପେଷ୍ଟ କିଣନା ବ୍ରଶ କଲୁ ତାପରେ ସେଇ ଷ୍ଟେସନ ର ପାଖରେ ଗୋଟେ ଥିଲା। ମାନେ ଗାଧେୟା ଜାଗା ଗା ହେଲୁ ସେଉଠୁ ସେମିତି ଫ୍ରେଶ୍। ସିନା ତାପରେ ରାତି ବାରଟା ବାଜିଗଲା ବାରଟାରେ ଗଲୁ ଯୋଉ ଠାକୁରଙ୍କ ପାଖକୁ ଅଟୋ କରିକି
ଅଟୋ କେତେ ଟଙ୍କା ନେଲା?
ଅଟୋ ଭଡା଼ ଦୁଇଶହ ଦୁଇଶହ ଟଙ୍କା ହେଲା ସମସ୍ତଙ୍କୁ ମିଶିକି ଗୋଟେ ରିଜରଭେସନ ନା
ଓ ମାନେ ଷ୍ଟେସନ ରୁ ମନ୍ଦିରକୁ?
ହଁ ମନ୍ଦିରକୁ ମନ୍ଦିର ପାଖକୁ ସଟା ମ ମନ୍ଦିର ପୁରା ମନ୍ଦିର ଆକୁ ନେଉନଥିଲେ ତ ମନ୍ଦିର ଠୁ ଗୋଟେ କି ତିନି କିଲୋମିଟର ଦୂରରେ ଛାଡିଥିଲେ।
ତିନି କିଲୋମିଟର ଦୂର ହଁ। କେତେ ଆଗ ଦୁଇଶହ ଟଙ୍କା କହିଲା ନା କଣ?
ସେ ତା ସେ ତାଙ୍କ ଆଡୁ କହିଲା ମାନେ ଜଣକା ଜଣକା କୋଡିଏ ଟଙ୍କା ବୋ
ଓହୋ ମାନେ ତାଙ୍କେ ତେ ପଚାରିଥିବ ସେ କେତେ ଟଙ୍କା ମ କହିଲା ଆଗ?
ସିଏ କହିଲା ତମେ ଲୋକ କେେ ଜଣଛନ୍ତି ତମେ କୋଡି ଟଙ୍କା ଦବ ତାପ ଆମେ କହିଲେ ଆେ ରିଜର୍ଭେସନ କରୁ କିଲେ ରିଜର୍ଭେସନରେ ଦୁଇଶହ ଟଙ୍କା।
ଓହୋ।
ତ ସେ ଆମେ ସେମିତି ତ କାଉଣ୍ଟ କରିନୁ ଆମେ ଯାଇଥିଲୁ ଦଶ ଜଣ ଭଳିଆ।
ହୁଁ।
ତ ସେଠୁ ଏମିତି ପହଞ୍ଚିଲୁ ତାପରେ ଠାକୁର ଡ୍ରେସ୍ ପେନ୍ ଚେଞ୍ଜ କଲୁ ତାପରେ ଏତେ ସବୁ ବ୍ୟାଗ ନେଇଥିଲୁ ତ ସେଇଟା ଅଛି ନା ଜିନି ସୁ ମନ୍ଦିର ଭିତରୁ ଆଲଉୁହିଁ ବ୍ୟାଗ୍ ଫୋ ଫୋନ୍ ଆଲାଓ ନାହିଁ।
ହୁଁ ହ।
ତ ବାହାରେ ରଖିଦେଲୁ ସବୁ ଜିନିଷ ତାପରେ ଦର ବାହାରୁ ତିନି ଘଣ୍ଟା ସେଇ ତିନି କିଲୋମିଟର ଯାକେ ଲାଇନ୍ ଲଗେଇ ତିନି କିଲୋମିଟର ଯ ଲାଇନ୍ ଲାଗିଥିଲା ଠାକୁରଙ୍କ ଦର୍ଶନ ପାଇଁ। ନୂଆ ବର୍ଷ ନିନ୍ୟୁ ଇୟର ଦର୍ଶନ ପାଇଁ ତାମ ସେଇ ରାତି ବାରଟା ଗୋଟେ ର ଦର୍ଶନ ପାଇଁ ଠିଆ ହେଇଛୁ ତା ପର ଦିନ ରା ତା ପରଦିନ ଦିନ ଏଗାର ଯାଙ୍ଗେ। ଦିନ ଏଗାରଟାରେ ଦର୍ଶନ କରିସାରିଲୁ ପାଖାପାଖି ଏଗାର ଘଣ୍ଟା ଠାକୁରଙ୍କ ଦର୍ଶନ ପାଇଁ।
ଏତେ ଘଣ୍ଟା ଲାଇନ୍ ରେ ଛିଡା଼ହେଲ?
ହଁ ସେଇଟା ଏତେ ଘଣ୍ଟା।
କୋଉ ଦ୍ଵାର ଛିଡା ହେଇଥିଲା କି ସିଂହ ଦାର ଦେଇକି ଓୋ ସିଂହ ଦ୍ୱାର ଗୋଟେ ଛିଡା ହେଥିଲା ନା ବୋ ଦଵାର ଗଟେ।
କଣ?
ସିଂହ ଦ୍ଵାରା ଗୋଟେ ଛିଡା ହେଇଥିଲା ନା କୋଉ ଦ୍ଵାରା ଗୋଟେ ଲାଇନ ଦେଇଥିଲ?
ସିଂହ ଧାର ପଟେ ସେ ଗୋଟେ ହିଁ ଥିଲା ନା ସେତେବେଳକୁ
ଓହୋ ହଁ ହଁ ହଁ ଭଲ ଲାଗେ।
ତ ସେମିତି ଦର୍ ଛୁଆଙ୍କ ପ୍ରତି ଠାକୁରଙ୍କ ବହୁତ ଭଲ ଭାଇରସ। ଆଉ ତା ପରେ ଆସିଲୁ ଆରେ ବେ। ଜାଡେ ଗଲୁ। ଆଉ ସେମତି ଆଉ ତାପରେ ସେ ତାପର ଦିନ ପଳେଇଆସି ହ୍ଯାଲୋ ଆଉ ତମେ କଣ କ କେମିତି କଲ।
ହଁ ହଁ ହଉ ହଁ ରିସେଣ୍ଟ ତ ଏବେ ମୁଁ ଯାଇଛି ଟିକେ ଚିଲିକା ଆମେ ଯାଇଥିଲୁ ପୁରା ଫ୍ଯାମିଲ ସି ମିସିକି ସବୁ ତେଣୁ ଯେହେତୁ ଯାଇନି ଛୋଟ ବେଳୁ ଖାଲି ସାତପଡା ଯାଇଥିଲି ଚିଲିକା ଯାଇନଥିଲି ମାନେ ଏ ପର୍ଯ୍ୟନ୍ତ ଯାଇନି। ତ ଗଲି ଟିକେ ଫାଷ୍ଟ ଟାଇମ୍ ଆଉ ଆମ ଘର ଲୋକ ଗଲୁ ବାହାରିଲୁ ଜଣେ ଆଣ୍ଟି ଅଙ୍କଲ ତାଙ୍କ ସାଙ୍ଗରେ ଗଲୁ ନା ମିଶିକି ଗଲୁ କେତେ ଆମେ ଚାଏ ପାଞ୍ଚ ଛଅ ଜଣ ଛଅ ଜଣ ଗଲୁ ଡାଇରେକ୍ଟ ଗଲୁ ଆଗ ଟିକେ ରାସ୍ତାରେ ଖିଆପିଆ କରି ତାପରେ ପହଞ୍ଚିଲୁ ଯାଇକି ଚିଲିକାରେ ଚିଲିକାରେ ପହଞ୍ଚିଲା ବେଳକୁ ହେଇ ଗଲା କେତେ ଏଗାରଟା ବାରଟା ଖଣ୍ଡେ ହେଇଲା ତାପରେ ଚିଲିକା ଗୋଟେ ଘଣ୍ଟାର ଯାତ୍ରା ମାନେ ଯିବାକୁ ଘଣ୍ଟାଟେ ଲାଗିବ ଆସିବାକୁ ଘଣ୍ଟାଟେ ଲାଗିବ। ତେଣୁ ତୁ ଆ ଭାବିଲୁ କିଛି ହଁ ପୁରା ପାଣିରେ ଘଣ୍ଟାଏ ଲାଗିବ ପହଞ୍ଚିବାକୁ ଆଉ ଆସିବାକୁ। ମୋ ବହୁତ ମାନେ ମନ୍ତ୍ର ପଢୁଛି। ନା ସେ ତେଣୁ ଆମେ ଖାଇକି କଣ କଲୁ ନା ଭାବିଲୁ ଆଉ କିଛି ଖାଇଦବୁ ଖାଇଦବୁ ଗଲାବେଳକୁ ଏବେ ବି ଏବେ ବି ତ ଚାଲିଛି ଗ୍ୟାସ୍ ସମସ୍ୟା। ଗ୍ୟାସ ସମସ୍ୟା ଯୋଗୁ ବହୁତ ସାରା ହୋଟେଲ ଅଧିକ ଖାଇବା କରୁନଥିଲେ ଅଧା ରୁ ଅଧିକ ହୋଟେଲ ବନ୍ଦ ରହୁଥିଲା ଟିକେ ଅସୁବିଧା ହେଇକି କୋଉ ଟିକେ ଭଲ ଖାଇବା ପିଇବା ହେଇନଥିଲା ଚିଲିକା ଏଡେ ବଡ ଜାଗା ହେଇକି ତା ପାଖରେ କିଛି ଏତେ ଭଲସେ ଖାଇବାକୁ ନଥିଲା। ତ ମୁଁ କଣ କଲି ମୁଁ ଜଳଖିଆ ଖାଇଦେଲି ବହୁତ ସାରା କାରଣ ଭାବିଲି ମୁଁ ବି ଫାଷ୍ଟ ଟାଇମ ଆସିଛି ମୁଁ ତ ଜାଣିନି ନା ଆଗକୁ କଣ କେମିତି ହବ କଣ ଭୋକ ଲାଗିବ ଅଧିକା କେମିତି କଣ ଖାଇବି ତ ଏକାଥରେ ବହୁତ ସାରା ଜଳଖିଆ ଯିଲାବି ଆ ବହୁତ ବରା ଘୁଘୁନି ଚପ ସବୁ ଯେତେ ଖାଇବା ହିଁ ଖାଇଲୁ ତାପରେ ଭାଇର ମୋର ଖାଇଦେଲୁ ତାପରେ ବିସ୍କୁଟ ହେରିକା ପାଉଁରୁଟି ହେରିକା ମାଂସ ପରେ ଆଣ୍ଟି ହେରିକା ଖାଇଦେଲେ ଦେନ କୁରକୁରୀ ଲେଜ ହେରିକା କିଣାକିଣି କରି ବିସ୍କୁଟ କିଣାକିଣି କରୁ ମାନେ କରିକି ପାଣି ବୋତଲ ଧରିକି ବାହାରି ପଡିଲୁ ତାପରେ ଟିକେଟ କଲୁ ଟିକେଟ ଏଇଠି ପର ପରସନ ପିଛା ଦୁଇଶ ଟଙ୍କାଥିଲା ଆଉ କହିଲା ତମକୁ ଦିଟା ଜାଗା ଦେଖିବ ଗୋଟେ ହେଲା ତମ ଚଢେଇ ଗୁଆ ଏଇଟା ରାସ୍ତାରେ ପଡିବ ଆମେ ଗୋଟେ ପାହାଡ ଭଳିଆ ଖାଲି ପଥର ସଜା ହେଇଥିବ ସେଇଠି ସବୁ ପକ୍ଷୀ ମାନେ ରୁହନ୍ତି ଡିଫରେଣ୍ଟ ଟାଇପସ ର ପକ୍ଷୀ। ତାପରେ ଆଉ ଗୋଟେ ହେଲା ଚିଲିକା ଆଉ। ଏମିତି ତ ଆମ ଟିକେଟ କରିକି ବାହାରି ପଇଲୁ ବୋଟରେ ବସିଲୁ ଏତେ ଖରା ହଉଥିଲା ଏତେ ଖରା କିନ୍ତୁ ଯେମିତି ଆମେ ପାଣିରେ ଡଙ୍ଗାରେ ବସିଲୁ ଡଙ୍ଗା ଛାଡିଲା ମାନେ ମଟର ବୋଟ ପୁରା ମାନେ ବଢିଆ ଥଣ୍ଡା ପୁରା ପାଣି ଚାରି ପଟ ସାରା ପାଣି ତେଣୁ ପୁରା ଉପରେ ପୁରା ଅଛି ପାଲ ଭଳିଆ ବଟର ତେଣୁ ପୁରା ପାଣି ସେ ଯେହେତୁ ଖ ପବନ ଟା ଆସିକି ଆସୁଥିଲା ପୁରା ଥଣ୍ଡା ପବନ ମୁଁ ଭାବୁଥିଲି ଗରମ ହବ କିନ୍ତୁ ବହୁତ ଥଣ୍ଡା ଲାଗିଲା ତାପରେ ସେ ଘଣ୍ଟା ଭିତରେ ବହୁତ ସାରା ମଜା ହେଇଛି ସେଠି ଖାଲି ଫଟୋ ଭିଡିଓ ଉଠା ଉଠିହେଲା ଦେନ ତାପରେ ସେଇଠି ସବୁ ପକ୍ଷୀ ଗୁଡା ସବୁ ତମର ପାଖକୁ ପଳେଇ ଆସିବେ ଖାଇବା ଆସାରେ ତ ଏମିତି କଣ ଟେ କୁରୁକୁରି କି ବିସ୍କୁଟ କଣ ଗୋଟେ ଦେଖେଇବ ତମ ପାଖା ପାଖି ଖାଲି ପୁରା ଗଦା ଗଦା ହେଇଯିବେ ପକ୍ଷି ଉଡି ତ ଏମିତି ଗୋଟେ ତେଣୁ ହଁ ପାଖକୁ ପଳେଇ ଆସିଲି ଏମିତି। ଫୋପାଡିବ ମନେକର କୁରୁକୁରି ଖାଉଥିଲା କୁରକୁରୀ ଟା ଫୋପାଡିଲା ଇଏ ହାତରେ ଧରିଚି ସିଏ ତମ ହାତରୁ ନେଇ ଖାଇଦେଇ ପୁରା ଗୋଟେ ପୁରା ପେଙ୍ଗଉଇନ ଟାଇପର ଦେଖିବାକୁ ପକ୍ଷୀ ପୁରା ତାଙ୍କ ମୁହଁ ଟା ଆଗକୁ ଆଗରୁ ଧଳା ପକ୍ଷୀ ଗୁରା କଳା ଏମିତିଆ ଢିଏ ବଢିଆ ଦେଖିବାକୁ ପକ୍ଷୀ ଗୁରା ତ ଗୋଟେ ପାଖରେ ଆସିକି ବେଡେ ଏଡେ ପକ୍ଷୀ ଗୁରା ଯେତେବେଳେ ଖାଉ ବଢିଆ ମଜା ଲାଗୁଥିଲା ତାପରେ ବୋଟରେ ଯେହେତୁ ଏତେ ପାଖରୁ ପାଣି ବେସି ହାତ ମାର ତାପରେ ଠିକ ଯେମିତି ଆମେ ଯାଇଛୁ ଅଧା ବାଟ ପଛ ପଟୁ ଧୀରେ ଧୀରେ ଗୋଡେଇକି ଆସିଲା କଣ ମେଘ। ବହୁତ ତେଣୁ ଆମେ କିନ୍ତୁ ପହଞ୍ଚି ଗଲୁ ଆଉ ଭଲସେ ପହଞ୍ଚି ଗଲୁ ଚିଲିକାରେ ଚିଲିକାରେ ପହଞ୍ଚିକି ପୁରା ଭଲସେ ଦର୍ଶନ ହେଲା ତାପରେ ସେଇଠି ଗୋଟେ ବଢିଆ ପାଣି ଉପରେ ସବୁ ପ୍ଲାଷ୍ଟିକ ର ଗୋଲ ଗୋଲରେ ପଡିଛି ଚାଲିବାକୁ଼। ଗୋଟେ ଓଡିଆ ଫିଲ୍ମ ର ଗୀତ ବି ସୁଟିଂ ହେଇଥିଲା ବାବୁସାନ ଅର୍ଚ୍ଚିତା ଯେହେତୁ ସେଇଠି ଏଇଠି ଟିକେ ଚଲାବୁଲା କଲୁ ବହୁତ ସାରା ଫଟୋ ଉଠା ଉଠି କଲୁ ମାଙ୍କର ବହୁତ ଭଲସେ ଦର୍ଶନ ହେଲା ଏଇଠି ଟିକେ ହଁ ଏଇଠି ଟିକେ ଝାଲମଢି ଖାଇଲୁ। ତାପରେ ଏମିତି ଖାଇଲୁ ଠିକ ଯେମିତି ଆମେ ବାହାରିବାକୁ ଯାଉଛୁ ତାପରେ ଏମିତିଆ ବର୍ଷା ମାନେ ଆମର ଭାଗ୍ୟ ଏତେ ଭଲ ହେଲା ସେଇ ଟାଇମ ରେ ଯଉ ଆମେ ଯାଇଥିଲୁ ଆମେ ଆଉ ଟିକେ ପୂର୍ବରୁ ସେ ଡାକୁଥିଲା ଯେ ଡ ଛଲାଲା ଟେ କହିଲେ ଆସ ପଳେଇଆ ଟାଇମ୍ ହେଇଗଲାଣି କିନ୍ତୁ ଆମେ କହିଲେ ହଁ ଆସିଛି ଟିକେ ଭଲସେ ବୁଲାବୁଲି କରିବୁ ଯିବୁ ନା ଆଉ ସେଥିପାଇଁ ଆମେ ଟିକେ ରହିଗଲୁ ଦଶ ମିନିଟ ରହିଗଲୁ ସେତିକି ସମୟରେ ପୁରା ଏତେ ଜୋରସେ ସେଠି ବର୍ଷା ବାତ୍ୟା ହେଇଗଲା ଏକାଥରେ ପୁରା ବହୁତ। ଜୋରେ ଏତେ ଜୋରସେ ହେଲା ଯେ ଆମେ ଭାଇ ଠାକୁରଙ୍କୁ ଗଲୁ ଯାହା ମା ରକ୍ଷା କଲେ ଆମେ କାରଣ ମଝିରେ ଥାଆନ୍ତୁ କଣ ହେଇଥାନ୍ତା ବହୁତ କିଛି ବି ହେଇପାରି କାରଣ ଆମେ ରହିଗଲୁ ରହିଗଲୁ ବହୁତ ବର୍ଷା ଘଡଘଡି ବାତ୍ୟା ଭଳିଆ ହେଲା। ଆ ଅ ଅଧଘଣ୍ଟେ ପରେ ପଇଁଚାଳିଶି ଘଣ୍ଟା ପର୍ଯ୍ୟନ୍ତ ତାପରେ ଯେମିତି ଛାଡିଲା ଆମେ ଆସିଲୁ ଆଉ। ମାନେ ଡଙ୍ଗାରେ ପୁଣି ଆସିଲୁ ବ୍ୟାକ୍ କଲୁ।
ତ ଏଇଟା ଥିଲା ତମ ଚିଲିକାର ଷ୍ଟୋରି।
ହଁ ତାପରେ ଖାଇ ପିଇକି ଖାଇ ପିଇକି ବି ରାସ୍ତାରେ ମିଳିଲାନି ହୋଟେଲ ବହୁତ କୋଡିଏ ପଚିଶ ଚାଳିଶ କିଲୋମିଟର ଗଲା ପରେ ଗୋଟେ ହୋଟେଲ ମିଳିଲା ଏଇଠି ଖାଇକି ଘରକୁ ଭଲସେ ଫେରିଲୁ ଆଉ।
ଆଚ୍ଛା ଠିକ ଅଛି। ବହୁତ ଭଲ ଥିଲା ହଉ ଠିକ ଅଛି ରହୁଛି ଗୁଡ୍ ନାଇଟ୍ ଓକେ।
ହଁ ହଁ ବୋଟ ନାଇ ବୋଟ ନାଇଁ।